ହାଲୋ।
ହ୍ୟାଲୋ।
ହଁ ସାଙ୍ଗ କହ?
ହାଲୋ ସାଙ୍ଗ କଣ କରୁଛ?
ଏଇ କୁରପୁରୀ ଖାଉଛି। ହଁ କୁୁରକୁରି ଖାଉଛି ସାଙ୍ଗ।
ଏକଟା ଏକା।
ହ୍ୟାଲୋ ନାଇଁ ଏକା ଖାଉନି ମୋ ପୁଣି ଅଛି ତ।
ମୁ କଣ ବାପରେ ଖାଉଛୁ।
ଯା ତମେ ତ ଏକଟି ଏକୁଟିଆ ଖାଉଛ।
ତମେ ମନେ ପକେଇକୁ ଯା ମତେ ଛିିକ ହେଲା।
ହଁ ମୁଁ ପା ମନେ ପକଉଛି।
ଅ ହଉ ଯାହା ହଉ ମୋ ଦେହ ଭଲ ନାହିଁ ମତେ ମୋ ପାଇଁ ତ ଟିକେ ଅ ଇଏ ଫଳମୂଳ ନେଇକି ଆଇଲଣି।
ଯାଉଛି ନହେଲେ ଜୁସ୍ ଫୁସ୍ ନେଇକି ଯିବି ଆଉ।
ହୁଁ।
କଣ ଖାଇବା କହୁନା ନେଇକି ଯିବି?
ଗୋଟେ ରୋଲ ନେଇ ଆସ ଖାଇବା।
ହଁ। ଦେଆ ଭଲ ନାଇଁ ରହଲ ଖାଇବା। ଦେହା ଭଲ ନାଇଁ ରଲ ଖାଇବା କଣ?
ଦେ ଆଉ ସେଟା ଖାଇବା ଜିନିଷଉ ସେଥିରେ କିଛି ନାହିଁ।
ଆଚ୍ଛା।
ତମେ କଣ ଖାଇ ଆଉ ତମେ କ ଖୁଆଇବ କହିଲ?
ମୁଁ ଦେବି କଲାର ଭଜା ଭେଣ୍ଡି ଭଜା ଏଇଗୁଡା ଖାଇବା ପାଇଁ ଖାଇବନା କହିଲ?
ନା ମୁଁ ସେଗୁଡା ଖାଇଏନା ତମେ ଖାଅ ତମେ ଏମିତି ସାଙ୍ଗ ଗୋଟେ କଲରାମ କୁମକୁ କହିଲି ରୋଲ ଦବା ପାଇଁ ତମେ ଏମିତି କହୁଛ?
ପିତା ଶାଗ ଖାଇବ?
ହଁ ପିତା ସାାଗ ଭଲ ଲାଗେ ଏବେ ନ କାହିଁକି? ତମ କଉ ରୋଲ କହିଲେ ତମେ ରୋଲ ଆଣିକି ଦବ ତମେ ଏତେ କଥା କହ ପାଇଁ?
ହଉ। ଟେନସନ ନିଏ ନା ରାତି ବାରଟାରେ ନେଇକି ଦେବି।
ଖାଇ ବିନି।
ଆଉ ଏତେ ଖାଇବ?
ହଁ।
ଏବେ କୋଉଠି ରାତିରେ ଆଣିକି ଦେବି କଣ ହେଇଛି?
ଏବେ ସନ୍ଧ୍ୟାରେ ମିଳୁନି କି ଦୋକାନରେ ବଢିଆ ବଢିଆ ରୋଲ ମିଳୁଛି ଇଏ ଚାଟ୍ ମିଳୁଛି ମୋମୋସ୍ ମିଳୁଛି ଆଣିକି ଦିଅ ଖାଇବା।
କଅଁ ହେଲା?
ମତେ ଯଉନା ଆଣିକି ମୁଁ ବି ଖାଇବି
ହେ କୋଉଠି ଅଛି ତମ କତି ବହୁତ ପଇସା ଅଛି ତମେ ପୁରା ରଖିଛ ପୁରା ନାଦି ନାଦିକି ପଇସା। ଏକ କି ମିଛ କଥା କାଇଁ କହୁଛେ ଯେ ନା ମ ମୋ କତିରେ କୋଉଠି ଅଛି ମୁଁ କୋଉଠି
ହଁ ହ ମୁଁ କରୁଛି ମୁଁ କରୁଛି କୋଡିଏ ପଚାଶ ହଜାର ଲକ୍ଷ। ସବୁ ରୋଜଗାର କରୁଚି ତମକୁ ଦେବି ଆଉ।
ହଁ ତମେ କରଚବା।
ହଁ ହଁ ପା। କଛ
ତମେ ବହୁତ ତମେ କତି ପଇସା ମୁଁ ଦେଖିି ଥିଲି ମୁଁ କାଲି ଯାଇଥିବି ତମେ ଏତେ ପଇସା ଏମିତି ଗ ମାନେ ଗିଣୁଥିଲ।
ଦେଖିଥିଲା।
ହଁ ମୁଁ ଦେଖିଥିଲି ବା କହୁଛି।
କେତେ ଦେଖିଲ କହିଲ?
ବହୁତ।
ହାଲୋ
ମୋ କଥା ମନେ ପଡୁଛି?
ହଁ ବହୁତ ମନେ ପଡୁଛି।
ସତରେ ମୁଁ କାନ୍ଦି ପକେଇବି ତମେ ଏତେ ମନ ପକାଅନି।
ହଁ।
ଏତେ କାହିଁ ମନେ ମତେ ମନେ ପକଉଛ ଯେ କି କା କିଛି କାରଣ ରହିଥିବ ନା? ସତରେ?
ହଁ ହଁ।
ହଁ ହଁ ତମେ କଅଁ କରୁଛ ୟାଡେ ଦେଖା ହଉଛି।
ଆଉ କଅଁ ଖାଇଥିଲ ଖରାବେଳେ?
ଖାଇଥିଲି ଡାଲି ଭାତ ଭଜା
ହୁଁ ଖରା ବଳେ ଖାଇଥିଲ?
ହଁ ଖରାବେଳେ ଖାଇଥିଲି ଡାଲି ଭାତ ଭଜା
ଯା ହଉ।
ହେ ହଁ। ହଁ ଏକା ଏକା
ହେଇପା ତମେ ସ୍ଵାର୍ଥପର।
ଆଉ ଏବେ ଘରେ ରାତିରେ ରାତିରେ କଅଁ ଖାଇବ?
ରାତିରେ ରୁଟି ହବ।
ହୁଁ। ମତେ ଥଣ୍ଡା ମତେ ଜର ଏତେ ହେଉଚି
ହଁ
ହୋଉ ହୋଉ। ମୁଣ୍ଡ କୁଣ୍ଡେଇ ହୋଉଚି ଉଙ୍କୁଣି ହେଇଯାଇଚନ୍ତି କଣ କଣ ଆସିଲ ଟିକେ ଦେଖିବ।
ହଁ ହଁ ଯାଉଚି ରହିଥା।